ହଁ ଲାଗିଲା ତ ମୋର।
ମୋର କଥାକୁ
କଣ?
ତୁ କଣ ଆଉ ଏଇ ଦି ଟା ଶହେ ପାଇିଲୁ ଆଉଛଡା।
ହଁଲେ ସେଟା ଅଧା ହେଇଯାଇଥିଲା ସେଟା ଜାଣିଚୁ ସେଟା ଅଧା ହେଇଗଲା କିନ୍ତୁ ପାଞ୍ଚଟା ଇଏ ହେଇଗଲା ଯେ କଣ ହବ।
ପାଞ୍ଚଶହ ଇଏ ହେଇଗଲାରେ।
ମୁଁ ଚାରିଟା ହେଇ ଯାଇ ହବାର ଥିଲା ଚାରିଟା ହେଇଥାନ୍ତା। ଦୁ ସୋ ଯୋଉ ଦି କେତେ କେତ କେତେ ଇଏ ହେଇଥିଲା, ଦୁଇଶହ କେତେ ଗୋଟେ ସେକେଣ୍ଡ ହେଇଥିଲା ବନା କେତ କଣ ସେଟା ହୁଏ। ଅଧା। ତୁ ଯୋଉଟେ ଅଧା କଥା ହେଇଥିଲେ କାଟି ଦେଇଥିଲୁ ତୁ। ଥିରେ ରହିଯାଇଚି।
ମୋର ତ ସେଇଟା କାଉଣ୍ଟ ହେଲାନି
ମଁ ସେଟା କାଉଣ୍ଟ ହେଇଗଲା କଣ ହବ ଏଇନା
ହଁବା ସେଇଟା ଚାଲେଇଦବା ଆଉ କଟା
ନା ସେଟା କାଉଁଟି ହେଇଗଲା ସେ ସେଠିକି କିଛି ଭୁଲ ଭାଲ ହେଇଗଲା ଆ
ଭୁଲଭାଲ କିଛି ହବନି ସିଏ କଣ ଶୁ ତମ ଅ ସେ ପାଞ୍ଚଟା କିଲେ କଥା ହେଇଛ ସେ ଆଡୁ କଲ ଯାଇଛି ସେ ଆଡୁ କଲ ଯାଇଛି କଣ ଯେତିକି କିଛି ନା ପଇସା କମିବ ଦ ଧର ତା ବଡିଓରେ କିଛି ମାନେ କଣ କଥା କଥା ହେଇଥିବ କି କଣ ସେ ତାର କାଟୁଛିି ସେ ଯି ରହିବା କଥା
ସବୁ ଓଡିରେ ତ ସେମ ପଇସା ଦେବେନି ନା
ହଁ ସେଇଟା ବି କିଛି ଠିକ ନାହିଁ ଦେବେ କିନ୍ତୁ ପଇସା ମ୍ୟାକ୍ସିମମ୍ ପଇସା ଦେବେ ହୁଁ ମୁଁ ତ ସେଟା କାଉଣ୍ଟ ହେଲାନି
ତୁ ସେଟା କଉଣ୍ଟର ହେଲାନି କାହିଁକି
ସେଟା ମୁଁ କରିଥିଲି ନା ନା ତମେ କରି
ଏଟା ମୁଁ କରିଥିଲି ବା
କ ତମେ କରଥିଲ ବୋଧେ ସେଇ ଲାଗେ ଆଉ ହୁଁ
ତ ସେଇଥିପାଇଁ କୋଟି ଗଲା ନା କଣ ତର
ମୋର ବ୍ୟାଗ ହେଇଗଲା ଛାଡ ଯାହାର ବଧେ ବ୍ୟାଗ ହୁଏ ତାର କଟିବ ଆଉ
ହଁ ବୋଧେ
ଏଇ ଗୋଟେ କଥା ହେଇକି ସୋଇପଡିଆ
ହଁ
କାଲି କ ଲଗିବ
ହଉ ତାହେଲେ ହଁ
ର ରାଜା ତିନି ଦିନ କମ ହଁ ଆଉ ମୂର୍ଖ ଆଉ ଯ
ହଉ ରଜ ତିନି ଦିନି କଣ ପା ପ୍ରଥମ ରଜକୁ କଣ କୁହନ୍ତି?
ପ୍ରଥମ ରଜକୁ ପହିଲି ରଜ।
ତାପରେ ସେକେଣ୍ଡ ରଜ ହବ।
ରଜ ସଂକ୍ରାନ୍ତି ଜାଣିନି।
ଭୂମି ଦହନ କି କଣ ଭୂମିଦହନ ନା
ହୁଁ ମୁଁ ଜାଣିନି।
ପ୍ରଥମ ରଜରେ କଣ କଣ ପ୍ରଥମ ରଜରେ କଣ କରନ୍ତି?
ନୂଆ ଡ୍ରେସ୍ ପିନ୍ଧି ସଇଲା କଣ
ଏ ସେକେଣ୍ଡ ରଜ। ରଜ ସଂକ୍
ସେତେକ ଦରକାର ମନ ମନ୍ଦିର ଯାଇ ସାରିଲଣି?
ଲାଷ୍ଟ ରଜରେ ଦୋଳି ଖେଳନ୍ତି।
ଦୋଳି ଖେଳନ୍ତି
ହୁଁ ତୁ ରଜ ବାଟିବା ପାଇଁ ଯାଆନ୍ତି ନା ନାଇଁ?
ରଜ ବାଟିବା ପାଇଁ
ହଁ।
କଣ ରଜ ବାଟିବା ପାଇଁ?
ରଜ ବାଟନ୍ତିନି ରଜ ସରିଗଲା ପରେ।
ରଜ ବାଟନ୍ତି ମାନେ କଣ?
ରଜ ବାଟନ୍ତି ମାନେ କଣ କହିଲୁ ଯାଇକି ମନ୍ଦିରରେ ଯୋଉ ଯୋଉ ସେପଟେ ଯୋଉ ମନ୍ଦିର ଥାଏ ମନ୍ଦିର ଯାଇକି ନଡିଆ ମଡିଆ ପିଟିକି ଭୋଗ ମୋଗ କରିକି ଆସନ୍ତି।
ନାଇଁ ତ।
ଆଉ ନହେଲେ ଆମର ଏତେ ସେଠି ଆମ ଝିଅ ଛୁଆ ମାନେ ସେଇଆ କରନ୍ତି। ଆଉ ପୁଅ ପିଲାମାନେ ତାଙ୍କର ପୁଅକୁ ମାନେ ଗୋଟେ ପୁଅ ଗୋଟେ ବର ହବ ଆଉ ଗୋଟେ ପୁଅକୁ ବୋହୂ କରିଦେଇକି ମାନେ ଏ ବର ବୋହୂ କରିକି ମାନେ ପୁରା ଗାଁ ସାରା ବୁଲେଇବେ।
ହଁ ସତେରେ ।
ଆଉ। ସତ ସେମିତି ହୁଏ?
ଆମର କିଛି ନାହିଁ ଏମତି।
ଓହୋ ଆମ ରଜ ବାଟନ୍ତି ରଜର ଦି ଦିନ ତିନି ଦିନ ପରେ ସେଇ ରଜ ବାଟିକି ଯାଇକି ଆସନ୍ତି।
ହୁଁ ହୁଁ।
ଯାହା ଥିବ ନା ଯେ ଘରେ ଯାହା ଥିବ ନଡ଼ିଆ କଦଳୀ ଚୁଡା ସବୁ ଆମ୍ବ ଯାହା ଥିବ ଏ ଆମ୍ବ ତମର ସେପଟେ ଅତ୍ୟମ ଗଛ ଅଛି ନା ନାଇଁ ଆମ୍ବ
ଆମର ଏପଟେ ଆମ୍ବ ପୁଳେ ହେଇଥିଲା ଏଥରକ।
ହଁ।
ହଁ।
ହଁଁ ଏଇ ଜାଣିଛୁ ନା ଏଥର ଯୋଉ ଆମ୍ବ ଗୁଡା ଯୋଉ ଦଉଛନ୍ତି ବିକ୍ରି କରୁ ଛନ୍ତି ସେ ଆମ୍ବ ଗୁଡା ସବୁ ସବୁ ମାନେ କଞ୍ଚା ଆମ୍ବଡା କୁ ଜବରଦସ୍ତକୁ ପଚେଇ ଦେଇଛନ୍ତି କାର୍ଭ ହଡି ଦେଇକି।
ହଁ ବାସ ତମର କିମ କିି ଖାଉଛ ବୋଧେ।
ନା ଲୋ ଆଣିଥିଲି ମାମୁଁ ଆଣିଥିଲେ ଯେ ସେ କହନା ସେ ଆମ୍ବ ରଜ ପାଇଁ ଆସିଥିଲେ ଭାର ଧରିକି
ଓ ହୋ।
ହଁ। ବାହାର ଆଣନ୍ତି ରଜ ନା ରଜ ଦୂତି ଦିତିଆ ଉଷା ନା କଣ ଦ୍ଵିତୀୟ ଆସା ନା ଦ୍ଵିତୀୟ ଆସା କଣ କର ସୋ
ହଁ ହଁ ବାପା ଘରୁ ଭାର ଆସିବ।
ହଁ ରଜ ଅଷ୍ଟମୀ ଦ୍ଵିତୀୟା ଉଷାରେ ଅଷ୍ଟମୀରେ ଅ ତମ କିଏ ଯିଏ ବଡ ସେ ନୂଆ ଡ୍ରେସ ପିନ୍ଧେ ନା।
ହଁ ତମ ଯାଜପୁରରେ ତମ ଯାଜପୁର ଆଡେ ତ ଦି ନା ଅନୁଗୋଳରେ ବି ଜଣେ ପିନ୍ଧନ୍ତି।
ଦୁଇ ଜଣ ମାନେ।
ଦି ଜଣ ବଡ ସାନ ଯିଏ ସମତେ ପିନ୍ଧିବେ।
ହଁ ଆମେ ତ ସମସ୍ତେ ପିନ୍ଧୁ।
ତମେ ଅଷ୍ଟମୀକୁ ସମତେ ପିନ୍ଧ।
ହଁ।
ତ ବଡ ଭ ବି ପିନ୍ଧୁନ ତମେ ବି ପିନ୍ଧ
ହଁ ମୁଁ ବି ଦେ
ନା ଆମ ଅଷ୍ଟମୀରେ କେବଳ ମୋ ବଡ ଭାଇ ହି ପିନ୍ଧିବ। ଆମେ ଯଦି ସାନ ପିନ୍ଧିବୁ ଆମେ ବ ଘର ଦେହ ଖରାପ ହବ
ଓହୁଁ ନାଇଁ ଆମର ତ ସମସ୍ତେ ପିନ୍ଧନ୍ତି।
ନା ନା ଅଷ୍ଟମୀ ଅଷ୍ଟମୀ ରେ କେବଳ ମ ଭାଇ ି
ହଁ
ହୁଁ।
ଆମ ପଟେ ସେଠି କିନ୍ତୁ ସମସ୍ତେ ପିନ୍ଧନ୍ତି ମାନେ ବଡ ପାଇଁ ମାନେ ବଡ ପାଇଁ ହିଁ ମନାଯାଏ। ଆଉ ବଡ ପାଇଁ ହିଁ ମାମୁଁ ଘର ଦିଅନ୍ତି ଡ୍ରେସ୍। ଆଉ କିନ୍ତୁ ସମସ୍ତେ ଆମେ ମି କିନ୍ଦ ହୁ
ନା ଆମର କଣ ହେଲା ମୋ ଭାଇ ପାଇଁଁ ଆସ୍ ସେମାନେ ମୁଁ ଯଦି ପିନ୍ଧିବି ମୋ ଭାଇ ଦେହ ଖରାପ ହବ।
ହଁ ହଁ।
ହୁଁ।
ଏଇଟା ଏଟେ ରହିଛି ନା।
ହୁଁ। ହଁ।
କହିଲୁ କୋଉଠି କଣ ମ କୋଉଠି କଣ ମନ୍ଦିର ଅଛି ମତେ କହିବୁ ହେଲା?
ହୁଁ।
ଭୁବନେଶ୍ୱରରେ?
ଭୁବନେଶ୍ଵରରେ ଲିଙ୍ଗରାଜ୍। ବର୍ଜା
ହୁଁ ଆଉ ଆଉ ନା କୋଉଟା କୋଉ କ୍ଷେତ୍ର କହନ୍ତି କହିଲୁ?
ହଁ କହ।
ଆଁ ପୁରୀକୁ?
ପୁରୀକୁ ଶୀକ୍ଷେତ୍ର।
ଶୀକ୍ଷେତ୍ର, ଆଉ ଉଁ ଯୋଉ ତମ କେନ୍ଦ୍ରାପଡାକୁ?
କେନ୍ଦ୍ରାପଡାକୁ ତୁଳସୀ କେତ୍ର।
ହୁଁ ହଁ କେନ୍ଦ୍ରାପଡାକୁ ତୁଳସୀକ୍ଷେତ୍ର ଆଉ ଯାଜପୁରକୁ?
ଯାଜପୁରକୁ ବିରଜା କ୍ଷେତ୍ର।
ଉଁ-ଉଁ ବିରଜାକ୍ଷେତ୍ର ଆଉ ଆଉ କଣ ରହିଲା?
ଆଉ ଆମ ଜଗତସିଂହପୁରକୁ କି କ୍ଷେତ୍ର କହନ୍ତି କହିଲ?
ମୁଁ ଜାଣିନି ଜଗତସିଂହପୁରକୁ
ବାଣୀ କ୍ଷେତ୍ର।
ବାଣୀ ଖେତ?
ହୁଁ-ଉଁ। କଟକକୁ?
କଟକକୁ ଜାଣିନି।
ମୁଁ ବି
ମୁଁ ବି ଜାଣିନି, କଟକ ଭୁବନେଶ୍ଵରକୁ ପା ଏ ଯୋଉ-ଉ-ଉ ମ କଣ-କଣ-କଣ-କଣ ଭୁଲି ଗଲି ମ।
ଚ ମୁଁ ବି ଜାଣିନି।
ହୁଁ। ଗଦା କ୍ଷେତ୍ରକୁ ଗଦା କ୍ଷେତ୍ରକୁ ଯାଜ୍ ପୁରୀକୁ ବି ଗଦକ୍ ଗଦାକ୍ଷେତ୍ର ଯାଜପୁରକୁ କୁହନ୍ତି ନା?
ଭୁବନେଶ୍ବରକୁ ହଁ ଭୁବନେଶ୍ବରକୁ କଣ ମନ୍ଦିର ମାଳିନୀ ସହର।
କିନ୍ତୁ ଆଉ କଣ କ୍ଷେତ୍ର କହନ୍ତି କହ? ହୁଁ ଭୁବନେଶ୍ବର ଥିବ।
ଆଁ।
ତୁ ବୁଲି
ମୁଁ ଜାଣି ନାହିଁ କଣ
ଏଇ ଯୋଉ ରାଉଲୁକେଲା କୁ କି ସିଟି କହନ୍ତି? ରାଉଲୁକେଲାକୁ କଣ ସିଟି କହନ୍ତି?
ସିଲଭର ନା ନା ଷ୍ଟିଲ ସିଟି? ହୁଁ।
ରାଉଡ ମୁଁ ସେଦିନ ପଢିଥିଲି ମୁଁ ଆଉ ଗୋଟେ କାହାକୁ? ଭୁଲି ଗଲି ଆଉ ଗୋଟେ କହାକୁ। ଆଉ ଗୋଟେ କହାକୁ କଉ ସିଟି ଗୋଟେ କହନ୍ତି ମୁଁ ମନରେ ପଚାରିି ବୋଲି ସେଇତ ପଚାରିବି ବୋଲି କହୁଥିଲି।
ହୁଁ ହୁଁ ହଁ ହ ହ। ନିଦ ମତେ ପୁର ଜବର ଆଇଲା।
ଏ ତୁ ସବୁଦିନ କେତେବେଳେ ଶୋଉଛୁ କେତେବେଳେ?
ଶୋଉଛି ରାତି ହେଇ ଯାଉଛି।
ମୁଁ ସୋଉ ମୁଁ ସୋଉ ମୁଁ ସବୁଳେ ଦଶଟା। ସାଢ଼େ ଦଶ ଟା ଏଗାରଟା ଭିତରେ ମୁଁ ଶୋଇପଡ଼େ।
ପଇସା କମେଇବ ଆଉ।
ସେ ବସିଛି।
ଘର ସବୁ ଶୋଇଲେ?
ହଁ ଶୋଇଲେନି ମୁଁ ଛାତରେ ଆସିକି ବସିଛି।
ଧର ଜଣୁନି
ହଁ ଡର ଲଲା ମନୁ ମୁଁ ଡର ଲାଗେନି ମୋତେ ମୁଁ ଡରେନି।
କାଲି ଭୂତ କଥା ଗଫିବା ହେଲା।
ହ।
ହଁ ହ ହଁ ଦରିକୁ ମୂତିବ।
ମୁଁ ମୁଁ ସତରେ ଡରେନି ତୁ ଡରୁ?
ଇଲୋ ବୋପାଲ କୁହନି ମୁଁତିଦେବି ମୁଁ ଛେରି ଦେ ପଣ୍ଡ
ହୁଁ। ଭୂତ କଣ ସତରେ କଣ ଭୂତ ଅଛି?
ଆଉ।
ମତେ ଲାଗେ ମାନେ କଣ ମାନେ ଆମେ ଗୋଟେ ଅଧିକ ଭାବି ଦିଅନ୍ତି ମନର ଭାବନା। ସେ ତାକୁ ମାନେ ଫିଲ୍ ହୁଏ ଆମକୁ। ସେ ଯେ ସେମତି ଲାଗେ ତୁ ଦେଖେ ଗୋଟେ ଅଧି ଅଧିକ ଜଉଟା କିଛି କଥା ଭାବିଦେଲୁ ତ ସେମିତି ଲାଗେନି।
ହଁ।
ହୁଁ। ଆଉ କୁହନ୍ତି ଦେ ଠାକୁର ଆସନ୍ତି ବୋଲି ଠାକୁର କଣ?
ଆଉ ଠାକୁର ନା ନାନା ନାଇ ନାଇଁ ଠାକୁର ଆସନ୍ତି।
କେମିତି କଣ ହେଇପାରିବ? ଆସ୍
ନାଇଁ ଆସିବେ। ଯୋଉମାନଙ୍କର ମନ ପୁରା ସ ଚଉଟ ଆଇଁସ ଫାଇଁସ ଖ ଖାଉନଥି ନା ଆଇଁଷ ଖାଇବା ଲୋକଙ୍କୁ ବି ଠାକୁର ଆସେ।
ହୁଁ ହୁଁ।
ମୁଁ ପୁରା ମନ ପୁରା ସଚୋଟ। ହେଲା ମାନେ ପୁରା ଶାନ୍ତ। ଭଗବାନ। ହୁ ଉପାସନା। ହୋଇଥେ। ଏଇ ମାନଙ୍କୁ ସେମାନଙ୍କର ଗୋଟେ ଟ ଟ ଟ କଳା ଥାଏ। ସେଇମାନେ ବୋଧେ
ହଁ ହମଦିରା।
ହୁଁ
ତେଲେ ମତେ ମୁଁ -ମୁଁ ଭାବିକି ନାଇଁ ସେମିତି କିଛି ନଥିବ ବୋଲି।
ନାଇଁ
ହୁଁ।
ହଉ ହଉ ରଖୁଚି।
ହଉ ତାରେ ହଉ ଶୋଇପଡ଼ ତାଲେ କାଲି କଲ କରିବୁ ହେଲା ହଉ। ଠିକ୍ ଅଛି।
ହୁଁ ରଖ ତମେ ସିଆଡୁ।
ହଁ।